ମୋ ଭଏସ୍ ଶୁଭୁଚିତ ତମକୁ‌?
ହଁ ଶୁଭା ଯାଉଚି।
କଣ କରୁଥୁଲେ ଆପଣ?
ଏଇ ଜଷ୍ଟ ବସିଚି ଆଉ ଆପଣ?
ମୁଁ ଏବେ ଖାଇକି ଆସିଲି ଆପଣ କଣ କରୁଚନ୍ତି?
ମୁଁ ବସିଚି ଆଉ।
ଖାଇ ସାରିଲଣି?
ନାଁ ଖାଇନି ବସିଚି ଆଉ ବର୍ଷା ପକୋଉଚି ଭଲନାଗୁନି କିଛି ବସିଚି ଆଉ। ଭଲ ଲାଇନ୍‌ ଫାଇନ୍ ବି ନାହିଁ ନେଟ୍‌ୱର୍କ ଅସୁବିଧା ରହୁଚି ସେଇଥିାଇଁ ବସି ଚୋର୍ ଚାର୍ ବସିଚି ଆଉ। ଆଉ ଆପଣ?
ମୁଁ ଏବେ ଖାଇକି ଆସିଚି ଏଇଠି ବସିଚି ବାହାରେ। ବନ୍ଦ ହେଇଚିତ ସେଥିପାଇଁ ବାହାରେ ଆସିକି ବସିଚି।
ଓହୋ। ଆଁ ଆପଣ କଣ ଖାଇଚ କଣ?
କଣ କହିଲେ?
ମାନେ ସନ୍ତୋଷୀ ମାଙ୍କ ଓଷା ଆପଣଙ୍କ ଆଡ଼େକେମିତି କଣ କରାଯାଏ?
ହଁ ସନ୍ତୋଷୀ ମାଁଙ୍କ ଓଷା ମାସଟା ଆଙ୍କ ମାନେ ସ୍କୁଲରେ କଣ ଶୁକ୍ରବାର ଦିନ ଖଟା ଖାଆନ୍ତିନି। ମାସଟା ଆଙ୍କ ଆଇଁଷ ଖାନ୍ତିନି। ଆଉ ସନ୍ତୋଷୀମା ଙ୍କ ଅଁ ପୂଜା ଗ
ନାଇଁ ସେଠ ପରା ଷୋ ଯୋଉ ଷୋଳପାଳି ହୁଏ ଚାରି ମାସ ଧରିକି ନା।
ହଁ।
ହଁ।
ସେନ୍ତୋଷୀମା ପା ପୁରା ମାନେ ଶେଷ ହୁଏ। ସେ ତାଙ୍କ ମା ଯଉମାନେ ସେନ୍ତୋଷୀମା ଓଷା କରନ୍ତି ସେମାନେ ମିଶିକି ଭୋଗ ରାନ୍ଧା ଭୋଗ ତିଆରି କରନ୍ତି। ଯେମିତିକି ପୁରୀ ତରକାରୀ ହଁ। କ୍ଷୀରି ହୋଉ।
ଗଜାବି ହୁଏ।
ହଁ।
ତାପରେ ଯୋଉ ଚଣା ଯୋଉ ଡ଼ା ଚ଼ଣା ଶାଗ ଯୋଉ ନିଜେ ବୁଣିଥାନ୍ତି ଚ଼ଣା ଶାଗବି ଭଜା ହୁଏ। କିମ୍ବା କିଣିକି ଆଣିକି କିଣିତ ଆଣି ଲଗାଯାଏନି କାରଣ ଚଣା ବୁଣା ଯାଏ। ବୁଣିକି ସେ ଚଣା ହେଲେ ତାପରେ ଯାଇଁ ସେଇ ଶାଗ ଲାଗେ ଠାକୁର ମାଆଙ୍କ ଠେ ଲାଗେ। ତ ପ୍ରଥମେ ରୋଷେଇ ସରିଲା ପରେ ସେଟା ଯାଇଁକି ଦିଆଯାଏ କାହାକୁ ମାଙ୍କୁ ଫାଷ୍ଟରେ ପ୍ରଥମେ ଦିଆଯାଏ। ମାନେ ଗ୍ରହଣ କଲେ ମା ତାପରେ ଯାଇଁକି ସବୁ କଳସ ବୁଡାବୁଡି ହେଇକି ଏମତି କରାଯା ଆପଣଙ୍କ ଆଡ଼େ କେମତି? କରାଯାଏ?
ଆମ ଆଡେ ବି ଆପଣଙ୍କ ଭଳି କରାଯାଏ ନି କେବେ କରିନି ନା ମୁଁ ଏତେ ତା ବିଷୟରେ କିଛି ଧାରଣା ନାହିଁ। ବାସ୍ ଯେତିକି ଦେଖିଛି ସେତିକି ଆପଣଙ୍କୁ କହିବି।
ହଁ ହଁ। ଆପଣ ଆଡେ ଆଉ କଣ ପୂଜା ପୁଜି ଆପଣ କରନ୍ତି?
ଆମର ଏବେ ରଥଯାତ୍ରା ଆଉଚି ରଥଯାତ୍ରା ଆପଣ ଯେମତି ଜାଣି ସେଏ ତ ସବୁଆଡେ ପ୍ରସିଦ୍ଧ। ରଥଯାତ୍ରା। ହଁ ରଥଯାତ୍ରା ଟାଣନ୍ତି ରଥଯାତ୍ରା ଯେମିତି ହୁଁ ହୁଁ ବାର ମାସରେ ତେର ପର୍ବ ସେମିତି ରଥଯାତ୍ରା ଅନ୍ୟତମ। ରଥଯାତ୍ରାରେ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରାଙ୍କୁ ଆଉ ଆଉ ସୁଦର୍ଶନ ଆ ହୁଁ ଆଉ ପ୍ରଥମେ ସେ ମାଉସୀ ମାଙ୍କ ପାଖକୁ ନ ମାଉସୀ ମା ମନ୍ଦିରକୁ ନଅ ଦିନ ପାଇଁ ନିଆଯାଏ। ତାକୁ ତିନି ବିଗ୍ରହ ଠାକୁରଙ୍କୁ ପନ୍ଦର ଦିନ ପାଇଁ ଅ ଅନ ଅନବସରରେ ରଖି ପୂଜା କରନ୍ତି। ସେଠି ତିନିବିଧ ଠାକୁରଙ୍କର ସେବା ଶୁଶ୍ରୂଷା କରାଯାଏ କୁହାଯାଏ। ମାନେ ସ୍ନାନ ପୂର୍ଣ୍ଣିମା ଦିନ ତିନି ଠାକୁର ଉ ଶହେ ଆଠ ଗରା ପାଣି ରେ ଗାଧେଇବା ପରେ ତାଙ୍କୁ ଜର ହେଇଯାଏ ସେଥିପାଇଁ ତାଙ୍କୁ ଅନଶ ଶ ଘରେ ରଖି ସେବା ଶୁଶ୍ରୁଶା କରନ୍ତି ତାପରେ ଗୁ ଗୁ ଗୁଣ୍ଡିଚା ଦିନ ପାନର ରାଜା ପହଣ୍ଡି ବିଜେ କରନ୍ତି ତିନି ଠାକୁରଙ୍କୁ ହୁଁ ଦଇପତି ମାନେ କାନ୍ଧରେ ବସେଇ। ଶ୍ରଧାରେ ହଲେଇ ହଲେଇ ରତ୍ନବେଦୀରୁ ବାଇଶି ପାହାଚପ ଦେଇ ରଥକୁ ନିଅନ୍ତି। ତାପରେ ତିନି ରଥରେ ବିଜ ମାନ କରନ୍ତି। ତାପରେ ରାଜା ଛେରା ପହଁରା କରନ୍ତି ବନ ଝ ଉ ଝାଡୁ ରେ ଛେରା ପହଁରା କରନ୍ତି। ତାପରେ ରଥ ବୈଶାଖ ମାସ ଅକ୍ଷୟ ତୃତୀୟ ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଯାଏ ତିନି ରଥରେ ମୋଟ ହଜାରେ ବା ଆସ୍ତରୀ ରୀ ଖଣ୍ଡ ରଥ ରହ ଲାଗେ। ରଥ ନିର୍ମାଣ କାର୍ଯ୍ୟରେ ସେ ପଚିଶି ଜଣ କାରିଗର ଲାଗନ୍ତି। ହଁ ଜଗନ୍ନାଥଙ୍କ ଯୋଉ ରଥ ତିଆରି ହୁଏ ତାକୁ ନନ୍ଦୀ ଘୋଷ କୁହାଯାଏ। ତାକୁ ତାକୁ ନାଲି ରଙ୍ଗ ଉ ରଙ୍ଗର ନା ନାଲି ହଳଦିଆ ସେ କପଡା ଦେଇକି ସଜାଯାଏ। ସେ ରଥରେ ଯିଏ ପ୍ରହରୀ ଥାନ୍ତି ତାଙ୍କୁ ଗରୁଡ଼ ବୋଲି କୁହାଯାଏ। ଆଉ ମା ସୁଭଦ୍ରାଙ୍କ ରଥ କୁ ତାଳଧ୍ୱଜ କୁହାଯାଏ ତାଙ୍କ ତାଙ୍କର ସେମିତି ନାଲି ଆଉ ନୀଳରେ ନୀଳ କପଡା ଦେଇକି ରଥକୁ ସଜାଯାଏ ତାଙ୍କ ରଥର ପ୍ରହରୀକୁ ହଁ ଅର୍ଜୁନ ବୋଲି କୁହାଯାଏ ତାପରେ ଉଁ ବଡ଼ ଠା ପୁରା ବଳଦେବଙ୍କ ରଥକୁ ତାଳଛଜ କୁହାଯାଏ ତାଙ୍କର ସେମିତି ହୁଁ ନୀଳ ଆଉ ନାଲି ଦେଇ ନାଲି କପଡାରେ ସଜାଯାଏ ତାଙ୍କ ରଥକୁ। ତାଙ୍କ ରଥ ପ୍ର ର ଯିଏ ପ୍ରହରୀ ଥାଏ ତାଙ୍କ ନାଁ ବାସୁଦେବ ଥାଏ।
ହୁଁ।
ତାପରେ ଏମିତି ରଥ ଟାଣିକି ନେଇକି ତିନି ଠାକୁରଙ୍କୁ ମାଉସୀ ମାଙ୍କ ମନ୍ଦିରରେ ଛାଡାଯାଏ ମାଉସୀ ମା ତାଙ୍କୁ ଉଁ ମାଉସି ମା ମନ୍ଦିରରେ ତାଙ୍କୁ ପୂଜା ପାଠ କରିକି ଆଦର ର ସହିତ ଥା ମନ୍ଦିର ଭିତରକୁ ନିଆଯାଏ। ଆ ଏ ବାହୁଡା ଯାତ୍ରା ଦିନ ଆଉ ତିନି ଠାକୁରଙ୍କୁ ବାହୁଡେଇ ଆଣି ପୁଣି ଶ୍ରୀମନ୍ଦିରରେ ଏ ଆ ତିନି ଠାକୁର ବିଜେ କରନ୍ତି। ତମର ଏମିତି ପାଳନ କରାଯାଏ ରଥଯାତ୍ରା?
ହଁ ଆମର ତ ସେମିତି ମାନେ ଏତେ ଇଏରେ ବି ତ ପାଳନ କରାଯାଏନି। କିନ୍ତୁ ପୁରୀ ଲାଖେ ତ ଏତେ ଧୁମଧାମ୍ ରେ ପାଳନ କରାଯାଏନି। କିନ୍ତୁ କମ୍ ରେ ପାଳନ କରାଯାଏ କିନ୍ତୁ ସବୁ ବିଧି ବଧାନ ଥରେ ପାଳନ କରାଯାଏ ଯେମିତି ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିବା। ଆଉ ଏବେ ତ ଗଲା ସ୍ନାନ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମାକୁ ବି ଏତେ ତ ମାନେ କହିବାକୁ ଗଲେ ଏମିତି ଧୁମ୍ ଧାମ୍ ରେ କିଛି ହେଇନି। ପୁରୀ ଲାଖେ ତ ଧୁମଧାମ୍ ରେ ହେଇପାରିବନି କିନ୍ତୁ କମ୍ କମ୍ ଆକାରରେ ସବୁ କିନ୍ତୁ ଡିଟେଲ୍ ହୋଉ ସବୁ ମାନେ ଯେମିତି ହୁଁ ପୁରା ଯେମତି ହେବା କଥା ବିଧି ବିଧାନରେ ସେମିତି ହୁଏ। ତାପରେ ରଥ ବି ଆମେ ଟାଣୁ ସେଦିନ। ମାନେ ଦିନ ସାରା ଆମର ଏପଟେ ରହିକି ମାନେ ଯୋଉ ଠାକୁର ରୁହନ୍ତି ପଦାରେ ନା ବାହାରକୁ ବାହାରନ୍ତି। ଯିବେ ରଥଯାତ୍ରାକୁ ତାଙ୍କୁ ବାହୁଡ଼ାଇ ବାହୁଡ଼ାଇକି ଆଣନ୍ତି। ତାପରେ ଦଥ କୁ ଆଣି ସାରି ଠାକୁର ଦିନ ମାନେ ସେ ପଦାରେ ରହିବେ। ପଦାରେ ରହିକି ଉଁ ଯୋଉ ମାନେ ଯୋଉମାନେ ଯାଆନ୍ତି ମାନେ ରାସ୍ତାରେ ଠାକୁରଙ୍କ କ ହୋଏକୁ ତାଙ୍କୁ ଭୋ ବୋ ଦିଆଯାଏ ରାସ୍ତାରେ ଯୋଉମାନେ ଯାଆନ୍ତି ସେମାନଙ୍କ ଠୁ କିଛି ଚାନ୍ଦା ବି ଆଦାୟ କରାଯାଏ। ଏ ସେ ଥ ହଁ ଠାକୁରଙ୍କ କାମ ପାଇଁ ଚାନ୍ଦା ଆଦାୟ କରାଯାଏ। ଆଉ ଯୋଉ ମାଉସୀ ମାଙ୍କ ଘରକୁ ଯାଆନ୍ତି ସେ ମାଉସୀ ମାଙ୍କ ଘରେ ଉଁ ଭୋଜି ଭୁଜା କରନ୍ତି ଛୋଟ ଛୁଆ ଆମେ ବି କମ୍ କମ୍ ପୁରା ଗାଁ ଟାଆଙ୍କ ତ ବୁଲୁଲୁ। ଅଳ କମ୍ କମ୍ ଯେତିକି ତେ ବାଟ ହବ ମାନେ ଅଳ୍ପ ବାଟ ଟାଣୁ ସେମିତି ରଥ ଆଉ। ଦୁ ଛୋଟ ବେଳୁ ଗାଁ ଗାଁ ବୁଲିକି ପୁରା ଟୋଟାଲ୍ ରଥ ଟାଣୁ କିନ୍ତୁ ଏ ଏବେ ଆଉ ତ ଏମିତି ଟାଣି ହଉନି। କେବଳ ଉଁ -ଆଁ ଘର ପାଖରୁ ଯେମିତି ଟିକେ ବାଟ ଟାଣିକି ଠାକୁରଙ୍କ ଦଉଡି ଯାହା ଛୁଇଁକି ଯେତିକି ବାଟ ପାରୁ ସେତିକି ବାଟ ଛୁଇଁବା ଆଉ ଠାକୁରଙ୍କ ଦଉଡ଼ି ଛୁଇଁବା ସେଇଟା ହେଲା ବଡ଼ କଥା। ଭାଗ୍ୟର ଥିଲେ ଠାକୁରଙ୍କ ଦଉଡ଼ି ବର୍ଷକୁ ଥରେ ଛୁଇଁ ପାରିବ। ସେଇଥିପାଇଁ ସେତିକି ଆଉ କରୁ ଆଉ -ଆଉ ଏତେ ତ ଧୁମଧାମ୍ ହୁଏନି ତାପରେ ମାଉସୀ ମାଙ୍କ ଘରକୁ ଗଲେ ମାଉସୀ ମାଙ୍କ ଘରେ ଭୋଜିଭୁଜା କର୍ ଥାନ୍ତି ତ ତା ଭୋଜି ଭୁଜି ଆମେ ଖାଉ। ତାପରେ ଖାଇକି ଆସୁ ଘରେ ଆଉ ତାପରେ ଫାଷ୍ଟ କରିକି ପୋଡ ପିଠା କରନ୍ତି ମାଉୀ ମାଙ୍କ ଘରେ। ତ ଉ ଯେତେବେଳେ ଯାଆନ୍ତି ପ୍ରଭୁ ସେତେବେଳେ ଠାକୁର ଯେତବେଳେ ଯାଆନ୍ତି। ଫାଷ୍ଟ ପୋଡ ପିଠା ସେମାନେ ଦିଅନ୍ତି ତାପରେ ବନ୍ଦାପନା ବି ଫାଷ୍ଟ କରିକି ନିଅନ୍ତି।
ରଥଯାତ୍ର ଟା ଆଷାଢ ମାସ ବର୍ଷା ଋତୁରେ ହୋଇଥାଏ ନା?
ହଁ।
ବର୍ଷା ହଉଥିବ ରଥ ଟାଣୁଥିବେ।
ହଁ ଭଲ।
ହ
ଠିକ ଠାକ୍ ଭଲ ଇଏ ଲାଗିବ ଆଉ ଯୋଉ ସ୍ଥନାନ ଯାତ୍ରା ପରେ ପରେ ବର୍ଷା ଷ୍ଟାର୍ଟ ହେଇଯାଏ ତାପରେ ଧାନ ବିଲ କାମ ଆ ତଳି ପକେଇବା ଏନା ବି ଚାଲି କିଛି ନା ବର୍ଷା ର ତାପରେ ଧାନ ବିଲ କାମ ବି ଏମାନେ ଚାଲିବ କାହିଁକି ନା ଆଉ ଆଜିଠୁ ଧାନ ଗଜା ହବ। ଧାନ ବି ବହୁତ ଲୋକ ବି ଧାନ ପକେଇଲେଣିି ତଳି ବର୍ଷା ଯଉ ଏମିତି ହଉଛି। ତଳେ ବି ପକେଇଲେଣି ଆଉ ଗଜା ବି ଗଲେଣି ବହୁତ ଲୋକ
ଛଅ ମାସ ପର୍ଯ୍ୟନ୍ତ ଆ ଚାଷ କରାଯିବ ଆଉ।
ଆମ ତଳେ ବି ଲୋକ ବହୁତ ପକେଇଲେଣି ବହୁତ ବର୍ଷା ଯକୁ ଦେଖିବି ଚାଷ ସେ ବହୁତ ନା ଖୁସି ବି ହେଇଯାଉଛନ୍ତି କାହିଁକି ନା ବର୍ଷା ହେଲେ ଲୋକମାନେ ଅନେକି କହିଥିଲେ ବର୍ଷାକୁ କେବେ ବର୍ଷା ହବ ତାପରେ ଲୋକମାନେ ତଳି ପକାଇବେ। ଆଉ ଚାଷ କରିବେ। ସମସ୍ତେ ଅନେକ ବସିଥିଲେ ତ ସେଥିପାଇଁ ନା ବହୁତ ଚାଷୀ ମାନେ ଖୁସି ଅଥିଲେ କିନ୍ତୁ ଯୋଉମାନେ ଯୋଉ ବାାରିରେ ଯୋଉ ଫସଲ ଫସଲ କରିଛନ୍ତି ସେମାନେ ଖର ନ ପାଇବା ଯୋଗୁ ହୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଇଛନ୍ତି ଯେମିତି ପନିପରିବାାରେ ପୋକ ଲାଗି ଯାଉଛି ଶାଗ ପଛରେ ସେମତି ନର୍ମାଲ ଛୋଟ ଛୋଟ ପୋକ ଲାଗି ଯାଉଛନ୍ତି ସବୁ ପୋକ କୋବୁ କୋବୁ ଲାଗି ଯାଉଛନ୍ତି ସେମାନେ ଚାଷୀ ବି ବହୁତ ହଇରାଣ ହଉଛନ୍ତି। ଗୋଟେ ପ୍ରକାର ସୁବିଧା ହେଲା ଗୋଟେ ପ୍ରକାର ବି ଅସୁବିଧା ହୁଏ ହଉଛି।
ଚାଷ ଚାଷୀ ମାନ ବହୁତ ଖୁସି ଥାନ୍ତି ବହୁତ ଅଧିକ ଫସଲ ହୁଏ ଫସଲ ବି ପରିବାର ପାଇଁ କିଛି
ହୁଁ।
ପଇସା ରୋଜଗାର କଲେ ପରିବାର ପେଟ ପୋଷନ୍ତି ଯେ
ହଁ। ତାପରେ ହଁ ଆପଣଙ୍କ ଆଡ଼େ କେମତି କଣ ମାନେ କଣ ଚାଷ ବାସ କରାଯାଏ?
ଆମର ସେମତି ଆଡ଼େ ବର୍ଷ ଋତୁରେ କଖାରୁ ହଉ ବାଇଗଣ, ହଉ, ଆଳୁ, ହଉ ଆଉ ଟମାଟୋ ହଉ ଆଉ ଲଙ୍କା ଧୁଡ଼ଙ୍ଗ ଭେଣ୍ଡି ଏ ସବୁ ବ ବର୍ଷା ଋତୁଟା ପ୍ରାୟ ଅଧିକାଂଶ ଫସଲ କରାଯାଏ ହ।
ହଁ ଧଲା